ହଁ ଆପଣ ମୋର ଶବ୍ଦ ଶୁଣିପାରୁଛନ୍ତି?
ହାଲୋ।
ହାଲୋ।
ହଁ ମୁଁ କହିଲି ଆପଣ ମୋ ସ
ହଁ ହ୍ୟାଲୋ ଶୁଭୁଚି ଆପଣଙ୍କୁ ଶୁବୁଚି ଆପଣଙ୍କୁ?
ହଁ ହଁ ଆପଣଙ୍କ କଥା ଶୁବୁଚି। ହଁ ଶୁବୁଚି। ଆପଣଙ୍କୁ ମୋ ଭଏସ୍ ଶୁବୁଚି ତ?
ନା।
ଆଚ୍ଛା ଏଇଟା
ଅ ହଁ। ନାଇଁ ସାର୍ ମୁଁ କହିଲି କାଲିଠୁ ଆମର ଏମ୍ ବି ସେ ଆଉ ହେଇଛି କ୍ଲାସ କରିବା ପାଇଁ ।
ଆ ଆଜି ମତେ ଖୁସି ଦିଏ କ୍ଲାସ୍ ରୁ ଗ୍ରୁପ ଆଡମିନ ଅଛନ୍ତି ସେ ମତେ କହିଥିଲେ କି କିଏ ମ୍ୟାମ୍ ଙ୍କ ନମ୍ବର ନେଇ ଆସିବାକୁ ଇ ଏସେ ମ୍ୟାମ୍ ଙ୍କର। ତ ମୁଁ ବା ତେରା ହେଇ ବୁଲୁଥିଲି ଯେହେତୁ ମୁଁ ମ୍ୟାମ୍ ଙ୍କର ନମ୍ବର ଆଣିନି। ଆ ଆଉ ଆଣିବାକୁ ଯାଇ ଥିଲେ ହେଇଥାନ୍ତେ, କିନ୍ତୁ ମୋର ଆଉ ମନେ ପଡିଲାନି। ଆ ତ ମୁଁ କଣ କରିବି। ଆଉ ମୋ ଜଣେ ସାଙ୍ଗ ଯୋଉ ସେ ଟିକେ ଅଛନ୍ତି, ମୁଁ କଣ କହିବି ଟିକେ ତାଙ୍କର ରହୁଚି ତ ସେ ସେ କଣ କଲେ ନା ମୋ ମୁଁ ଫଟୋ ଉଠେଇଥିଲି ତାଙ୍କ ସହିତ ସେଲଫି ଉଠେଇଥିଲି, ଯୋଉଥିରେ ମୁଁ ଆଁ କ କରିକି ଆ କିଛି ଗୋଟେ କଥା କହିବାକୁ ଚାହୁଁଚି ସେଇ ଫଟୋଟା ବହୁତ ବେକାର ହେଇଥିଲା। ମାନେ ମତେ ବେକାର ଲାଗୁଥିଲା। ଆ ଆଉ ତା ଫଟୋ ସେଠି ଠିକ୍ ଥିଲା। ଆଉ ଗୋଟେ ଫଟୋ ରେ ମୁଁ ଠିକ୍ ଠାକ୍ ଥିଲି। ଆଉ ସେ ଟିକେ ଆଁ କରିଥିଲା ବୋଲି ସେ ସେଇ ଫଟୋକୁ ମାନେ ତାଙ୍କ ଯୋଉଥିରେ ଭଲ ଦେଖ ସେ ଫଟୋ ରଖିଲେ। ଆ ଆଉ ମୁଁ ଯୋଉଥିରେ ଭଲ ଦେ ଫେର୍ ସେଇ ଫଟୋ କାଟିଦେଲେ। ଆଉ ସେ ଦେଖୁ ଖୁସିକୁ ପଠେଇଦେଲେ। ଆ ମୁଁ ଆ ଆଉ କଣ କହିବି ଯେ ତାଙ୍କୁ ବହୁତି ହିଁ ଭଲ କଥା ଗୁଡା କହିଲି। ଆଉ ସେ ଶୁଣିଲେ ଶୁଣି ସାରିଲା ପରେ କହୁଛନ୍ତି ଏମିତି କଣ କାନ୍ଦୁଛନ୍ତି ଗୋଟିଏ ଫଟୋ ତ ଥିଲା ଡିଲିଟ୍ ହେଇଗଲା। ସେ ଜାଣିକି ଡିଲିଟ୍ କଲି ପୁଣି ମୋ ଆଗରେ ଏ ମୁଁ କହିଲି ଆପଣ ରିଷ୍ଟୋର ମାରିକି ମତେ ନହେଲେ ପଠେଇ ଦିଅନ୍ତୁ ମୁଁ ମୋ ପାଖରେ ଥାଉ। ତାପରେ ଆପଣ ଡିଲେଟ୍ ମାରିବେ। ସେ କଣ କଲେ ନା ଡାଇରେକ୍ଟ ମୋରି ଆଗରେ ଫୁଣି ଥରେ ଯାଇ ପରମାନେଟ୍ ଡିଲିଟ୍ ମାରିଦେଲେ। ଆଉ ମୁଁ ଏ ତେ ଖୁସି ହେଇକି ତାଙ୍କୁ ଖୁସିରେ ବହୁତ ହିଁ ଖୁସି କଥା ଗୁଡା କହିଲି। ତ ସେ ପୁଣି ଏ ପଠେଇକି ଆ ବୁଝିପାରୁଚନ୍ତି?
ହଁ ମାନେ ତାଙ୍କର କଣ କାରଣ ଥିଲା ଖୁସିକୁ ପଠେଇବାର?
ଆ ସେ ଟିକେ ଅଟନ୍ତି ହେ ହେ ହେ। ତାଙ୍କର ଟିକେ ବ୍ଲଡ଼ ଲାଇନ୍ ଟିକେ ଖୋର୍ଦ୍ଧା ବ୍ଲଡ ଲାଇନ୍ ତ। ବୁଝିପାରୁଛି ଆପଣଙ୍କୁ କହି। ଲେ ଯଉ ଗୋଟେ। ତାଙ୍କର ଜାତି ଭାଈ। ହୁଁ।
ହୁଁ ହୁଁ।
ଏ ଖୋଦ୍ଧା ମାନେ ତ ପାଇକ ଥାଆନ୍ତି ବୀର ଗୁଡା ଥାଆନ୍ତି କିନ୍ତୁ କେତେ। କେତେକ ଏଇଭଳିଆ ଥାଆନ୍ତି। ଆ ତ ବୀର ଯେତେ ବି ଥିଲେ ସେ ତାଙ୍କର ତ। ବୀରପଣ ବାହାରିବ ତ ସେ ଟିକେ କହନ୍ତି ଏମତି। ହଁ ତ ଏଗ୍ରିରେମେଣ୍ଟ କଲେ। କିଛି ସେମିତି କାରଣ ନଥିଲା ତ ସେ ଯାଇ। ଆ ହୋଟେଲରେ ଖାଇଲେ ଆଉ ମୁଁ ତାଙ୍କୁ ଦେଖିଲି। ଆଉ ହଉ ମୁଁ ଦେଖୁଥିଲ ସିଏ ଖାଉଥିଲେ ସେ ତାଙ୍କର ଭାତ। ଡାଲି ଆଉ କ ମିଲ୍ ଥିଲା ଖାଇଲି। ଆଉ ତାଙ୍କର ବାପା ସେଇଠି ବୋଧେ କାମ କରନ୍ତି ତାଙ୍କୁ ମାଗଣା ଦିଆ ହଉଛି ଖାଇବାକୁ ମୁଁ ଆପଣଙ୍କୁ ଏଇ କଥା ପୂର୍ବରୁ। କହିଥିଲେ ସେ କହୁଛନ୍ତି ନା ମୋ ବାପା। ମାଲିକ ତାପରେ ବାପା ମତେ ମୁଁ ଦେଖିଲି ସେଠି ଯିଏ ବାଢୁଥିଲା। ତାଙ୍କ ଫେସ୍ ଟିକେ ସିମିଲାର ହଉଥିଲା ଆଙ୍କ ସହ।
ଆଉ ସବୁ କହ।
ସେ ହେଇପାରନ୍ତି ବାପା କିଏ ଜାଣେତା
ଆଚ୍ଛା ଆଚ୍ଛା ମୁଣ୍ଡ ପିଛା ହଁ। ସେମିତି କଥା ତ ତାପରେ ଆପଣ। ଚାହିଁଲେ ମୋତେ ଏଇ ସି ମ୍ୟାମ୍ଙ୍କର ନମ୍ବର ମୋତେ ମାଗି ପାରିଥାନ୍ତତା କାରଣ ଆମ ପାରେ ଏଇ ମ୍ୟାମ୍ଙ୍କର ନମ୍ବର ଥିଲା।
ଓହୋ ହା ହା ଦିଅନ ସ୍ରପ। ଆଣ ଏବେ ବତାନୁ। କଣ କହିବି ଆପଣଙ୍କୁ। ହା ହା ହା ହା ମୁଁ ଆପଣଙ୍କୁ କହୁଛି କି। ଆଉ କହନା। ଏଇ ସ ମ୍ୟାମ ଆମର। ଆ ଆପଣ ଏଇସି ମ୍ୟାାମ କୁ କିଛି ଭୁଲ ଭାବୁଝଛନ୍ତି କି। ସେ ଓଡ଼ିଆ ନୁହେ ଇଂଗିସି ମ୍ୟାମ୍।
ହଁ ମୁଁ ସେ ଇଂଲିଶ କହୁଚି ମୋ ପାଖରେ ଓଡିଆ ମ୍ୟାାମର ଥିଲା। ଯେତେବେଳେ ମୁଁ ଫାଷ୍ଟ ସେମିସି ଆସିଥିଲି ସେତେବେଳେ ମୁଁ ଓଡିଆ ହବ
ହଁ ତ ହଁ ଇଂଲିଶ ମମଙ୍କର ଅଛି କି
ନାଇଁଇଂଲିଶ ମ୍ୟାାମ କର ନାହିଁ।
ଁ ଆ ଆଉ ମୋ ପାଖରେ ତ ଓଡିଆ ମ୍ୟାାମଙ୍କରେ ବି ଅଛି ଇଏ କି କଥା ହେ କହୁଛନ୍ତି ଓଡିଆ ମ୍ୟାାମ ତ। ସମସ୍ତଙ୍କୁ ବିତରଣ କରୁଥିଲେ ତାଙ୍କର।
ହଁ ହଁ ସେ ସମସ୍ତଙ୍କୁ ନମ୍ବର ମାଗୁଥିଲେ ନମ୍ବର ନିଜର ସମସ୍ତଙ୍କୁ ଦଉଥିଲେ।
ହଁ ଆଉ। ଅ ଆପଣ ମତେ ଲାଗିଲା ଇଂଲିଶ୍ କଥା କହୁଛନ୍ତି ଆପଣ ଟିକେ ଅଛନ୍ତି ବୋଧେ।
ହୁଁ ଆଜ୍ଞା ଆପଣ ଭଳିଆ ଟିକେ ହଁ ତାପରେ ଆପଣ କାଲି ପୁଣି କାଲି ତୁ ଏମ ବି ସି ଆଉ ଏ ଇ ସି କ୍ଲାସ ଷ୍ଟାର୍ଟ ହେଇଯାଉଚି ମୁଁ ଜାନି ସେ ଏଡ ବଡ଼ ରୁଟିନ ଦବାର କଣ କାରଣ ଅଛି ସିଏ ତ ଗୋଟେ କ୍ଲାସ ରେ ସବୁ ସାରିଦେବେ ମତେ ଯାହା ଲାଗୁଚି ସେ ବହୁତ ଜୋରରେ ଭଲ ପଢାନ୍ତି ହଁ ସ ଥରିଏ ଥରିଏ କଣ ତିନିଥର
ହଁ ଆମକୁ ଏତେ ଭଲ ଶିକ୍ଷା ଦିଆଯାଉଚି ତ କାଲି ଲ ଏକାତ କ୍ଲାସ ରହିବ ତ ଆପଣ ଯାଉଚନ୍ତି ଆପଣଙ୍କର ମି ତ୍ର ମାନେ ଯିବେ ଆ ବହୁତ ଭଲ କ୍ଲାସ ରହିବ। ଯଦି ବର୍ଷା ହେଲା ଆପଣ କଣ କରିବେ? କିଛି ମତାମତ ଦିଅନ୍ତୁ ଆପଣ ପରାମର୍ଶ।
ବର୍ଷା ହେଲେ ଆମେ ନିଶ୍ଚିତ ରୂପରେ ଯିବୁ ନି। ଆଉ ବର୍ଷା ନହେଲେ ବର୍ଷା ନହେଲେ ମଧ୍ୟ ଆମେ ଯିବୁ
ହଁ ଆପଣ ଯିବେନି ମନା କହୁଚନ୍ତି ସତରେ ନା ମିଛରେ ମୁଁ ଜାଣିପାରିବି?
ନା ମୁଁ ସ ସ ସମସ୍ତେ ସାତରେ କହୁଚି।
ଅ ହଁ ତ ଆପଣଙ୍କ କାଲି କିଛି ପ୍ରୋବ୍ଲେମ ଅଛି କି? ଅସୁବିଧା କିଛି?
ନାଇଁ କିଛି ପ୍ରୋବ୍ଲେମ ଅପଣ ଯିବେ କାଲି?
ଆ ଆପଣ ଘରେ ଆପଣଙ୍କୁ ଓଦା ଅବସ୍ଥାରେ ଦେଖି କିଛି କହିଲେନି ନା ଆପଣ ମୋ ବ୍ୟାଗ୍ ରେ କଭର ନେଇ ଯାଇଥିଲେ।
ନାଇ ମୁଁ ବ୍ୟାଗ ରେ କଭର ନେଇଥିଲି ତାପରେ ଆପଣ ଯେତେବେଳେ ଉଠିକି ପଳେଇଲେ ସେ ସେ ଯୋଉ ଟିକେ ବା ବାକିଥିଲା ସେ ସେତିକି ଫି ଫିଲ୍ ଅପ ହେଇଗଲା। ବୁଝିଲେ ଆଉ ଯାହା ସେ ବ୍ୟାଗ ରେ ବି ଯିବା ଆମେ ଯୋଉ କଭର ନେଇଥିଲୁ ସେଥିରେ ଆପଣ ଯୋଉ ନର୍ମାଲ ମୋଡ ରେ ଯୋଉ ଟିକେ ମୋଡି ଦଉନି ଆମେ ପଛକୁ ପଳେଇଲୁ ସେଇ ଭିତରେ
ହଁ ଆ ଆପଣ ଆପଣ ମତେ ସେଇଭଳିଆ ରାଇଡ ଦେଇଚନ୍ତି। ତ ମୁଁ ଆପଣଙ୍କୁ କହୁଥିଲି। ମୋ ଅଣ୍ଟ ର ହାଡ ଯାଏଁ ବାଜୁଥିଲା।
ଆଜ୍ଞା ଆଜ୍ଞା ହଁ ମୁଁ ପୁଣି ହଁ ମୋର ମଧ୍ୟ ବାଜୁ ଥିଲା ଏବଂ ମୁଁ ପଛରେ ବି କଭର ନେଇନଥିଲି କାରଣ ବ୍ୟାଗ୍ ଟାକୁ ମୁଁ ଡିକି ଭିତରେ ରଖି ଦେଇେଇଥିଲି। ବ୍ୟାଗ କୁ ବଞ୍ଚେଇ ଆଜ୍ଞା ତ ଡଇରେକଟ ଆଟାକ ହୋଉଥିଲା ମୋ ଉପରେ।
ଆଉ ଆପଣ ସେ ମୋଟୁ ଭାଇଙ୍କଙ୍କଠୁ ଆଣିଥିଲେ ଏ କଲ୍ କରିବା ପାଇଁ ମୁଁ ଜାଣିପାରୁନି କିଏ କଲ୍ କରିୁଚି ମତେ ଲାଗିଲା ଗଣେଶ ମଲ୍ଲିକ ମାନେ ସାଗର ଭାଇ ହେଇଥିବେ ଆ ତ ମୁଁ ସାଗରୁ ଭାଇ ଙ୍କ ନଂବର ରୁ କହୁଥିଲେ?
ମୁଁ ଜାଣିନି ସେ ମୋବାଇଲ ଟା କାହାର ସାଗର ନା ଚିକୁର ନା କାହାର ଫୋନ ମୁଁ ଜାଣିନି ମୁଁ ଫୋନ୍ ବାସ କରଇ ଦେଇ ଥିଲି। ହେଲା ମୁଁ ଚିକୁକୁ କହିଥିଲି ସେଇ ମୋବାଇଲ ଟା ଚିକୁ ର ମୋବାଇଲ। କିନ୍ତୁ ନା କାହାର ଯାଉଚି ମୁ ଜାଣିନି ସେ ନା ଚେଞ୍ଜ କରିଦେ
ଆଉ ଆପଣ ସେ ମୋଟୁ ଭାଇଙ୍କ କଥା କହୁଚି ମୁଁ ଆପଣ ବୁଝିପାରୁଚନ୍ତି ଯୋଉ ବିଶ୍ଵଜିତ ନା କଁ ମୁଁ ତାଙ୍କ କଥା କହୁ ସେ
ଓହୋ ବ୍ ଆଚ୍ଛା ହଁ ମୋ ମୋଟୁ ସେ ପତଲୁ ଭାଇ ସେ ହଁ ତେବେ ହଁ ସେ ସେ କଣ ସେଇଠି ଛିଡା ହେଇଥିଲେ ମୁଁ ଭବାନୀ ବୁଲିଲା ବେଳକୁ ସିଏ ମତେ ଡାକିଲେ ମୁଁ କିଇଲି ଯେ ଟିକେ ରହୁ ମୁଁ ଯାଇକି ଆଗକୁ ଆସୁଚି ଆଗକୁ ଗଲାବେଳକୁ ଆପଣଙ୍କୁ ଆଉ ଆପଣଙ୍କୁ ପାଇଲିନି ତାେ ପୁଣି ପୁଣି ବୁଲିକି ଆଖ ପାଖ କୁ ପଳେଇ ଆସିଲି ତାକି ଆଙ୍କଠୁ ଫୋନ ନେଇକି ମୁଁ କଲ୍ କରିପାରି। ତାପରେ କଲ୍ କରିଲା ପରେ ଆପଣ ଆସିଲେ
ସେ ୟାର ହଷ୍ଟ ହଉ ନାଇଁ କି।
ଏୟାର ହସିସ୍
ଏଇଆର ହୋସ୍ ହଉଛି ପୁଅ ପିଲା।
ମ ନାଇ ସେଇ ପୁଅ ପୁଅ ପିଲା ନୁହ।
ନା ସ ବୁ ପୁଲା ନୁହଁ, କି ବୁ ତା ମା
ନ ଆଜ୍ଞା ମୁଁ ବୁଝିପାରୁ ଆପଣ ପଳେଇନ୍ତ ଲାଇନ ଟଗ ଟିକେ ପଳେଇନ୍ତ କଷ୍ଟ ଟିକେ ରାଇ
ହଁ ମୁଁ ଆଜି କ୍ଲାସ। ର ଆଣିଥିଲି ବାୟୋଲୋଜି ଖ ଯଟା ଆଣିଥିଲି। ନିଜ ପାଇଁ ନୁ
ଆଚଛା ଆଉ ଆସୁଷ
ନା ସେଇ ନାଳୁ ଭାଇଙ୍କ ପାଇଁ ଆମର ଟିକେ ଆସଥିଲା। ଆଉ କୁହନ୍ତୁ ଆଉ କଣ? ଆ କାଲି ଯିବେିନି ତ ମତେ ବି ଯିବାର ଇଚ୍ଛା ନାହିଁ ଆଜି ଯୋଉ ଭଳିଆ ଓଦା ହେଇଛି ମୁଁ। ମୁଁ ଆଉ ଯିବନି କେବେ ବି ବର୍ଷାରେ ଯିବନ ଭାବଛି।
ଆଜ୍ଞା ହଁ ମୁଁ ତ ମାନେ ପାଗ ଦେଖିକି ବିି ଯିବିନ ଯଦି ଟିକେ ଆକାଶରେ ଟିକେ ମେଘ ଥିବ ତାହେଲେ ମୁଁ ଯିବି
ହଁ ମେଘୁ ଯଦି ଅ ଟିକେ ନଥାଇ କିି ଟିକେ ଖରା ହେଲେ ତାହେଲେ ବି ଯିବିନି ଖରା ହେଲେ କିଏ ଯିବ।
ହଁ ସେ କଥା ଖରାରେ କଳା ପଡିଚା ସେ ଖରାରେ ଯିବାଠୁ ଭଲ ବ ସାର
ଆଜ୍ଞା ମୁଁ ଯେଦକି କଳା ଅଛି ସଝଅ ମତେ ଦେଖିଲେ କଳା ହେଇଯିବେ ଇଏ
ହଁ ବୁଝିଲେ ହଁ ତାକୁ ନାଇଁ ଯିବା କାଲି ଯିବା ସେଠି କଥା ହେଲେ ବର୍ଷା ବର୍ଷା ନହେଲା ଯିିବା ଆଉ ଆପଣ ଟିକେ ଚେଷ୍ଟା କରିବେ। ଆପଣଙ୍କ ଘରେ କୋଉଠି ଛତା ପାଲ କିଛି ବି ଥିବ।
ହଁ ପାଲ ନେଇଯିବା ଘୋରି ହେଇଯିବା।
ନାଇଁ ସରି ଆପଣ ସତରେ ସିରିଅସ୍ ନେଇଗଲେ, ନାଇଁ ମୁଁ ସେମ୍ତିି
ନା ମୁଁ ଆ ମଜାରେ କୁହନ୍ତୁନି ମୁଁ ତ ସତରେ ମୁଁ ଭୋଜିରେ ଯୋଉ କଳା ପାଲ ଟା ନେଇଥିଲି ଆ ମୁୋ ମୁଣ୍ଡରେ ପକେଇବି ଆପଣ ଆପଣଙ୍କ ମୁଣ୍ଡ ଉପରେ ଧରିକି ବସି ସିବି ଆମକୁ କାର୍ ଭଳିଆ ଲାଗିବ ସେଭେନ୍ ସିଟର୍ କାର୍।
ହଁ ହଁ ସେ ପୁରା ମାନେ ଆମେ ନି ଯିଏ ଓଦା ନହବା ସହିତ ସେ ଗାଡି ବି ଓଦା ନହବାରୁ ବଞ୍ଚେଇ ପାରିବ। ପୁରା ସେ ଯୋଉ ଆପଣ ଦେଖୀ ଯୋଉ କ୍ରିଶ୍ ମୁଭି ପୁରା ସିଏ ଯେମିତି
ହଁ ହଁ ବହୁତ ଭଲ୍ ଲାଗିବ ଆପଣଙ୍କ ସହ କଥା ହେଇ ବହୁତ ଭଲ୍ ଲାଗିଲା। ଆପଣ ଧନ୍ୟବାଦ୍ ବହୁତ୍ ଟାଇମ୍ ଦେଇଥିବାରୁ।
ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ମୁଁ ରଖୁଚି ଅଜ୍ଞା।